ହାଲୋଓ। ହୁଁ ଏବେ ହେଲା ହଁ ଏବେ ହେଲ୍
ଆଚ୍ଛା। ଫାଇନାଲି ଯାଉ ହେଇଗଲା।
ହୁଁ ମୋର୍ ମାଗି ବନଉଥିଲେ।
ଆଛା ଭଲ କଥା। ମ୍ୟାଗିର ମ୍ୟାଗିର କି ଟିକେ ମାନେ ରେସିପି ଟା ଟିକେ କୁହନ୍ତୁ ମୁଁ ଶୁଣିବି?
ଏବର ଇତ ଆମର ବହୁତୁ ଭଲସେ ମ୍ୟାଗି ବନେଇବେ ମାନେ ଟିକେ କଣ କରିବେନା ନା ପ୍ରଥମେ ଏ ପିଆଜ କରିଦ ଗୋଟେ।
ହୁଁ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ମୋର ଗରଡି।
ହଁ।
କହୁଥିଲି ଯେ ସୋୟାବିନୀ ବନେଇବି। ମୁଁ ସୋୟାବିନ୍ କୁ ଟିକେ ଗରମ ପାଣି ରେ ଛାଡିଦେବି ଏମିତି ହେଲେ ସେରା ଟିକେ ଗରମ ମାନେ ଫୁଲିଯିବଏନ୍ତି।
ହଁ ହଁ।
ସେଇଟା ହେଇସାରିଲା ପରେ। ତାଙ୍କରି ବି ନା ସୋୟାବିନ୍ ନ ମୁଁ ସୟାବେ ଗାଇଣ୍ଡର ରଖିକି ଟିକେ ଭଲ ଟିକେ ପିସି ଟାଇପିର ପାନେ ଟିକେ ଛୋଟ ଛୋଟ ଯେମିତି ସେମିତି କରିଦେବେ।
ବୁଝିଲି ବୁଝିଲି ହଁ।
ସେଇଟା ହେଇଯିବ ତାପରେ ପ୍ରଥମେ ଗ୍ୟାସ ଅନ କରିକି ସିକ୍ରେଲା ପିଆଜ ଭାଜିବି ସେଇଥିରେ କପସିକମ୍ ଆଉ ଟମାଟୋ ଭାଜିବି ଆଉ ତା ଭିତ ଭିତରେ ହେଲା ତାପରେ ଟିକେ ମସଲା ମସଲି ପକେଇ ସାରିଲା ପରେ ତାରେ ଟିକେ ସୋୟାବିନ ଆ ପନିରି ପକେଇ ଦେବି।
ଆଜ୍ଞା।
ଏରା ହେଇସାରିଲା ପରେ ଟା ହେସାଲା ପରେ। କ କାହିଁକିଣା ପ୍ରଥମ ପ୍ରଥମେ ମ୍ୟାଗି ମସଲା ମ୍ୟାଗି ମସଲା ଟିକେ ଭପ ସହିତ ହେଲେ ଉଡିଯିବ। ଣ୍ଡ ମ
ହଁ ଏଇଟା ମୁଁ ବି ପକାଏ ମତେ ଲାଗେ ମ୍ୟାଗି ମସଲା ର ଟେଷ୍ଟ ଟା ପୁରା ଏଣ୍ଡେରେ ପକେଇଲେ ବେଶୀ ତା ଟେଷ୍ଟ ଟା ଜଣା ପଡ଼େ ହଁ।
ଆପଣ କେମିତି କରନ୍ତି?
ମୋର ମ୍ୟାଗିର ଏଇଟା କି ମୁଁ ଫାଷ୍ଟ ମ୍ୟାଗି ବନେଇବା ପାଇଁ ମୁଁ ଟିକେ ମ୍ୟାଗି ଟିକେ ମତେ ବେଶୀ ସ୍ପାଇସି ଭଲ ତ ମୁଁ ଲ ଲଙ୍କା ବହୁତୁ ସାରା ନିଏ କ ମାନେ କ କଞ୍ଚା ଲଙ୍କା ବହୁତୁ ସାରା ନିଏ। ତ ତାକୁ ମୁଁ ନର୍ମାଲ ତେଲରେ ମ୍ୟାଗି ମାନେ କଞ୍ଚା ଲଙ୍କା ପକାଏ ଆଉ ମା ପେ ମାନେ ରସୁଣର ଟେଷ୍ଟ ଟା ବି ଟିକେ ଭଲ ଲାଗେ ତ ମୁଁ ରସୁଣ ବି ପକାଏ ପିଆଜ ଆଡ କରେ। ତାପରେ ମୁଁ ଟମାଟ ପକାଏ ଆଉ ଟମାଟ ପକେଇ ସାରିଲା ପରେ ସେଜୱାନ ଟିକେ ପକାଏ। ଆଉ ମୁଁ ତ ଏତେ ସସ୍ ଫସ୍ ପକାଏନି କେବଳ ସେଜୱାନ ଚଟଣି ହିଁ ପକାଏ ତ ତା ପରେ ଏ ମ୍ୟାଗ କଣ?
ମ ଖ ସିଦ୍ଧ ଚାଲି ପକା ଏ।
ବାସ୍ ବାସ୍ ମୁଁ ବି ସେଆ। ଟମାଟୋ ପକାଏ ତ ସେଜୱାନ ପକାଏ ସେଜୱାନ ପକେଇକି ନର୍ମାଲମତି ମ୍ୟାଗିକୁ ପାଣି ଦିଏ ତାପରେ ତାକୁ ଭଲସେ ପୁରା ଫୁଟାଏ ତ ତାପରେ ମ୍ୟାଗି ମସଲା ପକାଏ ତାପରେ ଗାର୍ନିସିଂ କରେ ଧନିଆ ପତ୍ରରେ ସେଇଭଳିଆ ହିଁ। ଆଉ ମତେ ଟିକେ ପାସ୍ତାରେ ବେଶୀ ରସୁଣ ର ଟେଷ୍ଟ ଟା ଟିକେ ମୋତେ ବେଶୀ ହିଁ ଭଲ ଲାଗେ। ମାନେ ମ୍ୟାଗି ଠାରୁ ବି ମତେ ମାନେ ପାସ୍ତାରେ ବେଶୀ ଗାଲିକର ଟେଷ୍ଟ ଏତେ ମାନେ ବହୁତ ଭଲ ଲାଗେ ମୁଁ ତ ପୁରା ଏମିତି କରେ ନା ପୁରା ବହୁତ ସାରା ରସୁଣକୁ ପୁରା ଛେଚିକି ତାକୁ ପକେଇଦିଏ। ପୁରା ମାନେ ତାର ଥିବ ଚୋପା ଥିବ ମୁଁ ପକେଇଦିଏ ମାନେ ମତେ ତାର ଏତେ ଟେଷ୍ଟ କାହିଁକି ମାନେ ପା ସ୍ତାରେ ହିଁ ମତେ ଏତେ କାଇଁ ଭଲଲାଗେ ମୁଁ ବି ଜାଣିନି।
ମତେ ବି ସେଇଟା ଭଲ ଲାଗେ
ଆଚ୍ଛା।
ରଶୁଣ ଛଡ଼େଇବାକୁ ପଡେ ବୋଲି ମୁଁ ଏତେ ପକାଏନାହିଁ।
ମ୍ୟାଗିର ଭେରାଇଟି ତମେ ମ୍ୟାଗି ଭେଜିଟେବଲ ହେରିକା ବି ସବୁ ପକେଇକି ମାନେ କଲେ ବି ବହୁତ ମାନେ ଟେଷ୍ଟି ଲାଗେ ନର୍ମାଲ ବି ଗଲେ ବହୁତ ଟେଷ୍ଟି ଲାଗେ ମ୍ୟାଗିଟା ସବୁ ଖାଇହବ ମାନେ ମ୍ୟାଗିରେ ଇଭିନ ତୁ ମାନେ କଣ ଆଳୁ ବି ପକେଇବୁ ତାକୁ ପୁରା ଭଲସେ ଟିକେ ସିଝିବାକୁ ଦ ବୁ ବହୁତ ଟେଷ୍ଟି ଲାଗେ ଆଉ ଗୋଟେ ଥର ମ ଭଉଣୀ ଗୋଟେ କରିଥିଲା ସିଏ କଣନା ମ୍ୟାଗି ପୁରା କରିଥିଲା ଲାଷ୍ଟ କୁ ଆଳୁ ସିଝା ପୁରା ଚ କଡିକି ପକେଇ ଦେଇଥିଲା। ତ ସେଇଟା ବି ଟିକେ ଗ୍ରେଭି ଭଳିଆ ରଖିଥିଲା ତ ସେଇଟା ବି ଏତେ ଟେଷ୍ଟି ଲାଗିଥିଲା। ମାନେ ଗ୍ରେଭି ଭଳିଆ ଟିକେ ପାଣି ଥିଲା ତ ତାର ସେ ଆଳୁ ଟା ଯେହେତୁ ସେ ପକେଇଥିଲା ତ ମାନେ ଗ୍ରେଭି ଟା ଟିକେ ମୋଟା ବି ଥିଲା। ତେ କିନ୍ତୁ ବହୁତ ଟେଷ୍ଟି ହେଇଥିଲା ସେଇଟା ବି ମସ୍ତ। ମ୍ୟାଗିର ଭେରାଇଟି ତମେ ମ୍ୟାଗିରେ ଯେତେ ମାନେ ଭେଜିଟେବଲ ପକେଇବ ବହୁତ ସେଥିରୁ କରନ୍ତି ସବୁ ଡିଫେରେଣ୍ଟ ଲୋକ ମାନଙ୍କର ଡିଫେରେଣ୍ଟ ହଁ। ହ୍ୟାଲୋ।
ଯେତେ ମ୍ୟାଗି ପକଉଛି ତାକୁ
ଆଚ୍ଛା ଏଇଟା ମାନେ ଯଉଟା ଫାଷ୍ଟଟାଇମ ଏଇଭଳିଆ ବନଉଛୁ ନା ଆଗରୁ କେବେ ବନେଇଥିଲୁ?
ଆଗରୁ ବନେଇଛି।
ଆଛା ମୁଁ ବି ଏଇଟା ବହୁତ ମାନେ ଦେଖିଛିି ବି ବହୁତ ଜାଗାରେ କିନ୍ତୁ ମାନେ କେବେ ବନେଇନି ଆକ୍ଚୁଲି।
ଓହୋ।
ଆଜି ତ ଭାଇ ଦିନ ସାରା ଏତେ ବର୍ଷା
ହଁ ଆଜିତ ସକାଳ ସାଢେ ପାଞ୍ଚଟା ରୁ ବର୍ଷା ହଉଛେ ହଉଛେ ଏଇ ଖାନା ସକାଳୁ ବନ୍ଦ ହଉଛି।
ମାନେ ତୁ ସ୍କୁଲ ଗଲା ବେଳେ ବର୍ଷା ହଉଥିଲା ନା?
ହଁ ପୁରା ବର୍ଷା ହଉଥିଲା ସ୍କୁଲ
ଆଛା ତୋ ଦିଦି ଯୋଉ ହଇରାଣ ହେଇକି ଯାଇଛି କଲେଜ କଣ ଆଉ କହିବି?
ଓହୋ। ଆପଣ ଟିକେ କୁହନ୍ତୁ ମୁଁ ଏଇନେ ଟିକେ ଆପଣ କୁହନ୍ତୁ ମୁଁ ଟିକେ ଗ୍ରାଇଣ୍ଡର ଟିକେ ବୁଲଉଛି।
ହଁ ମାନେ ତମ ଦିଦି ଏହା ହଇରାଣ ହେଇଛି କି। ମାନେ ତାକୁ ଟିକେ ତମ ଘରୁ ଓଲା ଉବେର ରାପିଡ କିଛି ସେ ବହୁତ୍ ସାରା ଜିନିଷ ବୁକ୍। କଇଲା ବଟ୍ କିଛି ହେଇପାରିଲା ନାହିଁ। ମୋର କଣ ହେଲା କି ମୁଁ ବୁକ୍ କରିଦେଲି ଆଣ୍ଡ। ମାନେ। ଓଲା ତ ଜମା ଆକ୍ସେପ୍ଟ ହିଁ କଲାନି ଉବେର ଉବେର ହିଁ ଆକ୍ସେପ୍ଟ କଲା। ଅବଶ୍ୟ ବହୁ ମାନେ ଟଙ୍କା ଟିକେ ଅଧିକ ନେଲା ବଟ୍ ଆକ୍ସେପ୍ଟ କରିଦେଲା। କିନ୍ତୁ ରାପିଡ୍ ଆକ୍ସେପ୍ଟ କଲାନି। ତାପରେ ତ ଦିଦିର କିନ୍ତୁ ଓଲା ଆପ୍ ମାନେ ଆକସେପ୍ଟ। କହିଲା ମୋରି ଫୋନରେ ଫାଇନାଲି। ବହୁତ୍ ପୁଣି ଟିପ୍ ତାକୁ ଦିଆ ହେଇଚି ଯୋଉ ଆଡ୍ ଟିପ୍ ମରା ଯାଏ। ଥାର୍ଟି ରୁପିଜ୍ ଦିଆ ହେଇଚି ସେ ଥିରେ ପୁଣି ସେ ଏକ୍ସଟ୍ରା ଟେନ ରୁପିଜ୍ ନା ଟ୍ୱେଣ୍ଟି ରୁପିଜ୍ ଏକ୍ସଟ୍ରା କରିକି ୱାନସିକ୍ସଟିରେ। ବହୁତ୍ କଷ୍ଟରେ ତାକୁ ରାଜି କଲି ମାନେ ସିଏ ପୁଣି। ଟିକେ ଡିଷ୍ଟାନ୍ସ ରେ ଟା ଥିଲା ତାକୁ। ପୁଣି ଆମର କ୍ଲାସ ଚାଲିଥିଲା ମାନେ ମୋ ଫୋନରେ ଯେହେତୁ ରାଇଡ୍ ଆକ୍ସେପ୍ଟ ହେଇଚି ମୋ ମାନେ। କ୍ଲାସ ଚାଲଥିଲା ମୁଁ ପୁରା କର୍ଣ୍ଣର ରେ ବସିଚି ସେଥିରେ ସେ ଲୋକୋ ମୋ ସହିତ ମୁଁ ଫୋନ୍ କରିକି କଥା ହଉଚି। ମୁଁ ସେଥିରେ ତାକୁ ମିଛରେ କହୁଛି ଆମର ଏକ୍ଜାମ୍ ଅଛି ଟିକେ ଜଲ୍ଦି ଆସନ୍ତୁ ମାନେ ଏକ୍ଜାମ୍ ଅଛି। ମାନେ ତାପରେ ସେ ସେଥିରେ କହୁଛି ମୁଁ ୱାନ ୱାନଏଇଟି ନେବି ୟେତେ ନେବି ମୁଁ କହିଲି ଆମେ ସ୍ଟୁଡେଣ୍ଟ। ତ ଆମର ଟିକେ କଥା ବୁଝନ୍ତୁ ମୁଁ ଏୟା କହୁଛି ମୁଁ ଗୋଟେ ଷ୍ଟୁଡେଣ୍ଟ ତ ମୋର ଏକ୍ଜାମ ବି ଅଛି ଟିକେ କଥା ବୁଝନ୍ତୁ ତ। ମାନେ ଏତେ ବି ବର୍ଷା ହଉଚି ଏଟା ତ ମାନେ ଏତେରେ ବେ ଆମେ କେବେ ଯିବା ପସିବୁଲ୍ ନୁହେଁ। ଆଉ ଆପୁ ଯୋଉ ଏମିତି ହେଇଥିଲେ ତ ଆମେ ଡେଲି କେତେ କଣ ତାକୁ କ୍ଲାସ ମଝିରେ ତା ସହିତ ଗ ବହୁତ୍ ଶୁଣେଇଲି ଫାଇନାଲି ସେ ଲୋକ ରାଜି ହେଇଗଲା ତ ତାପରେ ମୁଁ। ମାନେ ସେ ୱାନ ସିକ୍ସଟି ରେ ହିଁ ଫାଇନାଲି ରାଜି ହେଲା ତ। ୱାନସିକ୍ସଟି ଦେଇକି ତୁମ ଦିଦି ସେକେଣ୍ଡ କ୍ଲାସ୍ ଏଣ୍ଟ୍ରି ମାର୍ଲେ। ମାନେ ଥାର୍ଡ଼ ସେମିଷ୍ଟାରରେ କିଛିବି କ୍ଲାସ ଆମର ଆଟେନାନ୍ସ ସଟେଜ୍ ହେଇନଥିଲା ଗୋଟିଏ ହିଁ। ତ ଦିଦିର ଫାଷ୍ଟ କ୍ଲାସ ଟା ଟିକେ ଇଏ ହେଇଗଲା। ପରେ ଫାଷ୍ଟ କ୍ଲାସ ଟା ସେ ମିସ୍ ହେଇଗଲା ତ ଆଉ ସବୁ ଆଉ ଦିଟାରେ ଲେ କ୍ଲାସ୍ କରଥିଲା। ଏବେ କଣ କି ମାନେ ଏବେ ତ କ୍ଲାସ ସବୁ କରୁଛି ତ ମାନେ ଗୋଟେ ଥର ଇଚ୍ଛା ହବନି ଯଦି କରିବାକୁ ବ ମାରିଦେଲେ ଜୋସ୍ କମିଯାଏ ସେଥିପାଇଁକା କଣ ନା ମୁଁ। ଯେତେ କଷ୍ଟ ହଉ ପଛେ କ୍ଲାସ କରିବାକୁ ମାନେ ଇଚ୍ଛା ନଥିଲେ ବି ଆମେ କରୁଛୁ କ୍ଲାସ୍। ହେଲୋ। ହେଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ ହାଲୋ।